ହାଲୋ ହାଲୋ ଆଜ୍ଞା ଆଜ୍ଞା କୁହନ୍ତୁ ନାଇଁ ନାଇଁ ଫ୍ରି ଅଛି କୁହ
ହାଲୋ।
ଆଜ୍ଞା ଏଇ ଖାଇକି ଜଷ୍ଟ ଆସିଲି ବସିଲି ଆପଣ ଆଜ୍ଞା।
ଆଉ ମୁଁବି ଖାଇଦେଲିଣି
ଖାଇକି ଆସିଲେ।
କଣ ହେଇଥିଲା।
ଆଜି ଆମର ମାଛ ହେଇଥିଲା ଆଉ ମାଛ ମୁଁ ଖାଏନି। ଆଜ୍ଞା।
ମୁଁ କହିଲି ଆପଣ ନିଜେ ରୋଷେଇ କରୁଚନ୍ତି।
ହାଲୋ ନାଇଁ ମାମା ରୋଷେଇ କରିଟଥିଲେ ମୁଁ ଆଜି ସଣ୍ଡେ ଟିକେ ମୋର ଟିକେ ଅଫ ଅଛି ଟିକିଏ ବସିବା କଥା ଆଉ। ଆଜ୍ଞା ମୁଁ ମାଛତ ଖାଏନି ମୁଁ ଯାଇଥିଲି ବିରିୟାନୀ ଆଣିବା ପାଇଁ। ବୁଲାବୁଲି କଣ ଆଉ ସ ମାନେ ଅ ମେଡିକାଲ ଲାଇନ ଅ ଜବ ହେଲା ମାନେ ଆଉ ବୁଲିବା ବୁଲିଗଲି।
ସେମିତି କିଛି ନଥାଏକି ମେଡିକାଲ ଲାଇନରେହିଁ ଜଣେ କାମ କଲେ ବୁଲି ପାରିବନି ଏକଚୁଲି କାମ ମୁଁ କଣ ପାଇଁ ବୁଲି ପାରିବନି ଯୋଉମାନେ କାମ କରୁନଥାନ୍ତେ ସେମାନେ ହଁ ଯୋଉମାନେ ବେପାର କରୁଚନ୍ତି ସେଇମାନଙ୍କୁ ଛାଡିଦେଲେ। ସିଏ ଅଲଗା ମାନେ ବୁଲି ପାରିବେ।
ଆପଣ କଣ କରନ୍ତି?
ମୁଁ ପଢାପଢି କରୁଚେ ଏଇ ସରକାରୀ ଚାକିରୀ ପାଇଁ। କିନ୍ତୁ ଏଥିପାଇଁତ ଖାଲି ଭୁଲୁଚେ ଯୁଆଡେ ଦେଖିବେ ହିଆଡେ ଦେଖିବେ। ଖାଲି ବୁଲୁଚି ଘର ଲୋକଙ୍କ ସହିତ ବୁଲୁଚି ତୀର୍ଥ କରୁଚି ବସିକି। ଏଇ ଯବାନ ବୟସରେ ହିଁ ଖାଲି ତୀର୍ଥ କରିଦୋଉଚି ମୁଁ।
ହଁ ତ ଆଉ ଫୁଣି ଆଉ କଣ ବୁଢି ହେଲା ପରେ କରିବୁ।
ନା ନା କହନ୍ତି ନା କି ଯୋଉମାନେ ସବୁ କାମ ସାରି ଦେଇଥାନ୍ତେ। ଆଜି କାଇଁ ଉଁ ତୀର୍ଥ ଥୋଡି କରିବ।
ଓହୋ ଆପଣ ଏବେ ମାନେ ପ୍ରିପେୟାର ହୋଉଚନ୍ତି ଗମେଣ୍ଟ ଜବ ପାଇଁ।
ହଁ ହଁ ହଁ।
ହୁଁ ହୁଁ କଣ ପଢାପଢି କରିଚନ୍ତି?
ହୁଁ ମୋର ଗ୍ରାଜୁଏସନ କରିଚି ତାପରେ ବିଏଡ୍ କରିଚି। ତାପରେ ପୋଷ୍ଟ ଗ୍ରାଜୁଏଟ ବି କରିଚି ହୁଁ।
ହୁଁ ସେକେଣ୍ଡ ସେମିଷ୍ଟାର ଚାଲି ନା କଣ ପା।
କାହାର ନାଇଁ ମୋର କେବେଠୁ ସରିଗଲାଣି ମୋର ଦୁଇ ହଜାର ଏକୋଇଶରୁ ସରିଲାଣି। ନା ବୋହୁତ ତୋର ଆଗରୁ ସରିଗଲାଣି। ଏବେ କେବଳ ପଢାପଢି କରୁଛି ହୁଁ। ପଢାପଢି କରୁଚି ଯେମତି ମୁଁ କିଛି
ହଁ।
ହଁ କୁହ।
ଆନ୍ଧ୍ର ବିଡି ଆଉ ମୁଁ ଏ ତେ ବର୍ଷ ହେଲା ଦେଖିଲିଣି କିଏ ଗୋଟେ ପାଇବାର ମୁଁ କେବେ ଦେଖୁନି। ଆ ଭିତରୁ କିଏ ଗୋଟେ ପାଇଯାହାଆନ୍ତି କି ହୁଁ ହୁଁ।
ହଁ ଆନ୍ଧ୍ର ବିଇଡି ତ ବୋହୁତ ପିଲା ପାଇଚନ୍ତି। ମୋ ସାଙ୍ଗ ଗୁଡା ବୋହୁତୁ ଜଣ ପାଇଚନ୍ତି କିନ୍ତୁ ମୁଁ ତ କିଏ ନଥିଲେ କରିସନା ଦେଇଥିଲି କିନ୍ତୁ ଘରେ ଖାଲି କୋହୁଥିଲେ କି ନାହିଁ। କଣ?
ଆନ୍ଧ୍ର ବିଇଡି ହୁଁ।
ଆନ୍ଧ୍ର ବିଇଡି ତ ଗମେଣ୍ଟ ପ୍ରାଇଭେଟ କଣ ସେଗୁଡା ସେଇଟା ତ ଇକୋଭ୍ୟାଲେଣ୍ଟ ନା ମାନେ ତା ସହିତ ସମ କକ୍ଷ ଉଁ ଉତ୍କଳ ୟୁନିଭରସିଟି ସହିତ ସେ ଓଉ ସମକକ୍ଷ କାହିଁକି ନା ମୋର ମାନେ ଓ ସବୁ ସବୁ ଷ୍ଟେଟର ସବୁ ସବୁ ରାଜ୍ୟର ସବୁ ରାଜ୍ୟ ସହି ତ କିଛି ନା କିଛି ଗୋଟେ କନେକ୍ସନ ରହୁଚି। ସମ୍ପର୍କ ରହୁଚି ନା ନାଇଁ ତ ସେଇ କନେକସନ୍ ସେଇ ଯେଉଁ କହନ୍ତି ଇକୋ ଭାଲାଣ୍ଟ ସାର୍ଟିଫିକେଟ୍ ସେଥିପାଇଁ ଦରକାର୍ ପଡେ। କାହିଁକି ନା ତମେ ଯୋଉଥିରେ କରୁଚ ସେଇଥିରେ ଆ ମାନେ ସେଇଥିର ଫିଲୀମିଳିଚ ନା ନାଇଁ ତମ ୟୁ ଉତ୍କଳ ୟୁନିଭରସିଟିରୁ ସେଇଟା ଦେଖନ୍ତି କି ତମେ ଯୋଉଠି କର ସେଟା କିଛି ଉଁ ଅ ନାହିଁ ତଓଡିଶା ଗମେଣ୍ଟର ବି ତମେ କରିପାରିବ କିନ୍ତୁ କମ୍ ସିଟ୍ ରହୁଚି ମାନେ
ହୁଁ ହୁଁ ହୁଁ।
ଉଁ ସେଥିପାଇଁ ତ ଅଁ ପିଲା ଯାଇକି ବାହାରକୁ କରୁଚନ୍ତି କିନ୍ତୁ ମୋର ସେଇୟା ସଇଆ ଥିଲା କି? ମୋର ଗାଁ ଦୁଇ ହଜାର ଅଠରରେ ଯେତେବେଳେ ସରିଗଲା ପ୍ଲସଥ୍ରୀ। ତ ମ ମତେ କହିଲେ କି ତୁ ପକା ମୋର ଗୋଟେ ମାର୍କ ରହିଗଲା ଇ ଆମ । ଆ ନା ଆମ ରାଜ୍ୟର ଯୋଉଟା ଥିଲା ଦିଇ ଏ ଯୋଉ ଏଣ୍ଟ୍ରାନ୍ସଷ୍ଟା। ତ ସେଇଟା ତ ଯେ ତୁ ଗୋଟେ ହଁ ତୁ ଗୋଟେ ମାର୍କ ରହିଗଲେ। ତୁ କହିଲୁ କି ଆଉ ଗୋଟେ ମାର୍କ ପାଇଁ ତୁ କଣ ଆଉ ଗୋଟେ ବ ତ ନଷ୍ଟ କରିବୁ ତ ସେଥିଲାଗି ତୁ କହିଲେ କରିଦେ, ଝିଅ ପିଲାଙ୍କର ଏଜ୍ ଟା ବି ମାନେ ବୟସଟା ବି ଜଲ୍ଦି ଯାଏନି କି ପୁଅ ପିଲା ହେଇଥିଲେ ହଁ ଗୋଟେ ବଷ୍ ତା ଦେହେ କିଛି ନାହିଁ ସେ ତିରିଶ୍ ବତିଶ୍ ବର୍ଷ ପର୍ଯ୍ୟନ୍ତ ତାର କିଛି ନଥାଏ। ଝିଅ ପିଲାମାନଙ୍କର୍ ତ ଜଲ୍ଦି-ଜଲ୍ଦି ସବୁ ଜିନିଷ ଯାଏହେରି। ଅ ସେଥିଲାଗି କହିଲେ କରିଦବା ପାଇଁ ତ ମୁଁ ଏମ୍ ତି କରିଦେଇଥିଲି ଏମିତି ନାହିଁ କି କରିନଥିଲି। ତା ମୁଁ କଇ ସେଟା ସରିଲା ପରେ କୋଭିଡ୍ ପଳେଇ ଆସିଲା ଦୁଇ ହଜାରେ କୋଡିଏ ଉଁ। ଜେ ଆମର ଲାଷ୍ଟ୍ ମାନେ ଶେଷ ଯୋଉ ସେମିଷ୍ଟାର୍ ଟା ଥିଲା। ସେଟା ତାପରେ ଦେଇ ପାରିଲିନି ଯାଇକି ବୋଲି, ତା ପର ବର୍ଷ ସପ୍ଲିମେଣ୍ଟ୍ ରେ ଦେଲି। ତ ସପ୍ଲିମେଣ୍ଟ୍ ଟା ହିଁ ଦେଲା ପରେ ସାର୍ଟିଫିକେଟ୍ ଆସିଲା ପରେ ଫୁଣି ସେଟୁ ଯାଇକି ପିଜେ ଆଡ୍ମିସନ୍ କଲି ପିଜେ ଆଡ୍ମିସନ୍ କଲି ସେଟା ସରିଲା ତେଇଶ୍ ଲାଷ୍ଟ କୁ। ତାପରେ ତ ଚବିଶ୍ ରେ ବି ଏଆ ଭାବୁଥିଲି କି ମୁଁ କରିବିନି ଗମେଣ୍ଟ ଜବ୍ କରିବିନି। ଏମିତି ସବୁ ମାନେ କଣ କଣ ସବୁ ଜିନିଷ ଥିଲା, ଯେହେତୁ ଆମ ଘରେ ଦି ଜଣ ଯାକ ଚାକିରି। ବାପ୍ ବାପା ମା ଦି ଜଣ ଯାକ ଚାକିରୀ ତ ଆମେ ସବୁ ସବୁବେଳେ ମାନେ କଣ କ‍ଇଲୁ ଅବହେଳା ହେଇଚୁ ମାନେ ଦେହ ଖରାପ ହେଲେ ବି ଆମେ ଏକୁଟିଆ ବାଢିକି ଖାଇବୁ ଏକୁଟିଆ ରହିବୁ ହଁ, ଦେହ ଖରାପ ହେଲେ ବି ମାନେ ୟାକ୍ ତମେ ସ୍କୁଲ୍ ଯିବ ତାଙ୍କ ସହିତ ବାପା ମା ଦି ଜଣ ଯାକ ମାଷ୍ଟର ଥିଲେ, ତ ଦି ଜଣ ଯାକ ସହିତ ସ୍କୁଲ୍ ବି ଯିବାକୁ ପଡେ। ତ ଖରାପ ହଉ ତମେ ଯାହା ହୁଅ ତମର ଭଲ ମନ୍ଦ କିଛି ନଥିବ। କିଛି ନାଇଁ ପୁରା ଲାଇ ତମ ଜୀବନଟା ହିଁ ପୁରା ତାଙ୍କୁ ଲାଗିବ ମୁଁ ବୁରା ଅଦରା। ଦର ସିଝା ଦର କଞ୍ଚା ତମେ ଖାଇକି ସ୍କୁଲ୍ ଯିବ, କାହିଁକି ନା ହେବ ବୋଲି ନଅଟା ପର୍ଯ୍ୟନ୍ତ। ତମେ ରୋଷେଇ କରିବ ନା ତାପରେ ତ ତମେ ସ୍କୁଲ୍ ଯିବ ଫୁଣି ସେଥେରେ ଯୋଉ ବେଳାରେ ଯୋଉ ଟିଫୀନ୍ ଖାଇବ ସେଟା ବି ନେଇକିରି ଯିବ। ତ ଏତେ ସବୁ ଗୋଟେ କଣ ଗୋଟେ ଘଣ୍ଟାରେ ବନେଇ ହବା ସମ୍ଭବ କି ତ ମା ଯାହାବି ଦିଅନ୍ତି। ସେଇ ଜିନିଷ ଟା ମୁଁ ଦେଖିଚି ତ ମତେ ଘୃଣା ପଳେଇ ଆସିଲା କି ନାଇଁ ଚାକିରି କରିବିନି। ତାପରେ ଏବେ ଯେତେବେଳେ ଭାବୁଚି କି ନାଇଁ ଚାକିରି ତ ନିଜ ପାଇଁ କରିଆ କଥା, ଯୋଉମାନେ ପରିବାର୍ କରୁଚନ୍ତି। ପରିବାରକୁ ନେଇକି ଚଳୁଚନ୍ତି ସେମାନଙ୍କ ପାଇଁ ଯେତିକି ଜରୁରୀ ନାହିଁ। ନିଜ ପାଇଁ ଜରୁରୀ କି ତମେ ଯଦି ଏକୁଟିଆ ସ୍ ମାନେ ରହିବାକୁ ଚାହୁଁଚ ଜୀବନରେ କାହା ଉପରେ ନିର୍ଭର କରିବନି ତାହେଲେ ଚାକିରି ଜରୁରୀ। କିନ୍ତୁ ଆମେ ଯଦି ପରିବାର କରିବା ଚାକିରିୀ ଜରୁରୀ ନୁହଁ। ଉଁ ନା ମାନେ କହିବେ କି ନାହିଁ ଆତ୍ମସମାନ୍ କିନ୍ତୁ ଗୋଟେ ଘରେ ରହିକି ଗୃହିଣୀ ହବାଟା ସବୁଟୁ ବଡ ଟା ମାନେ କଣ କହିଲ କଷ୍ଟ। କଷ୍ଟକର ଜିନିଷ ଚାକିରୀ ତ ସମସ୍ତେ କରୁଚନ୍ତି ହଁ ନା ନାଇଁ? ଉଁ କଁ ଭାବନ୍ତି କି ନାହିଁ ଗୋଟେ ଜିନିଷ। କିନ୍ତୁ ଭାବ ଗୋଟେ ମା ର ସୁ ଖୁସି କଣ ତା ପିଲା ଛୁଆଙ୍କୁ ଖାଇ ଶାନ୍ତି ଶାନ୍ତି ରେ ଖାଇବାକୁ ଦବ, ମା ବି ସେଇ ସବୁ ଜିନିଷକୁ ନେଇକି ବହୁ ଥର କାନ୍ଦିଚି ମୁଁ ଦେଖିଛି ସେଇ ଜିନିଷ। ନା ମୁଁ ମୋ ପିଲାକୁ ମୁଁ ଯେତେବେଳେ ହଷ୍ଟେଲ୍ ରେ ବି ଥାଏ ଦେହ ଖରାପ ହୁଏ। ଖଇ ଫୁଟୁଥିବି ମତେ ହେଇଥିଲା କଣ କହିଲ? ଡେଙ୍ଗୁ ବି ହେଇ ହେଇଥିଲା। ମୁଁ ଘରକୁ ଯାଇ ନଥିଲି ମତେ କେତେ କଷ୍ଟ ହଉ ମାନେ ମତ୍ ମୁଁ ଘରକୁ ଯାଇନଥିଲି ମୁଁ କହିଲି ମୋ ମା ମତେ ଦବ ମୁଁ କଲି ଖାଏ। ମୋ ଥରେ ମାଙ୍କୁ ଗୋଟେ ପାଟି କଲି ମାନେ ଏମତି କହିଲି ମୁଁ କହିଲି କି ତମେ ତ ଚାକିରୀ କରିଚ ତମେ ତ ଦେଖିରିବନି ଛୁଆ ଜନ୍ମ ହିଁ କଲ କଣ ପାଇଁ। ଟିକିଏ ରାଗିକି କହିଦେଇଥିଲି ତ ମୁ କହିଲି ଜନ୍ମ କରିଆ କଥା ନୁହଁ, ତମେ ଏମିତି ଯେମିତି ବହୁତ୍ କଥା କହିଥିଲି। ତ ମା ସେଇ କଥା କହିଲା କଇଲା ସତ କଥା ମୁଁ ଜନ୍ମ ଜନ୍ମ କରିକି ହିଁ ଭୁଲ୍ କରିଥିଲି। ଆଉ ମତେ ଯଦି ଚାକିରୀ ଦେଖିଆ ରେ ଥିଲା ତାହେଲେ ଛୁଆ ଜନ୍ମ କରିବାର ଥିଲା ଯଦି ଜନ୍ମ କରିଚି ତାହେଲେ ଛୁଆ ଯୋଗୁ ଚାକିରି ଛାଡ଼ିଦବାର ଥିଲା।
ହୁଁ ତେ।
ଏମିତ୍ ହିଁ ହୁଏ। କି ବହୁତୁ ମାନେ କଣ କହିଲ ସମସ୍ତେ ଯୋଉମାନେ ଚାକିରୀ କରିନାହାନ୍ତି ସେମାନଙ୍କୁ ଲାଗେ ହଁ। ଷ୍ଟ୍ରଗଲ କରିବ ସମସ୍ତେ କୁହନ୍ତି ପଇସା ହିଁ ସବୁ କିଛି ହେମ୍ ତି ଆକ୍ଚୁଆଲି ପଇସା ସବୁ କିଛି ନୁହଁ। ମାନେ ଯଦି ତମେ ସତ ରେ ଖୁସି ଦେଖିବାକୁ ଚାହିଁବ ଅ ତମକୁ କୋଉ ବି ଜିନିଷରେ ଖୁସି ମିଳିଯିବ ସବୁ ସବୁ ଛୋଟ ଛୋଟ ଜିନିଷରେ ଖୁସି ଯଦି ଦେଖ୍ ଖିବା ଆଉ ସବୁବେଳେ ଖାଲି ବଡ ରହିବି। ମେଫୈର ହୋଟେଲରେ ଯାଇ ଖାଇବି କହିବ ହବ କି ନାଇଁ। ଆଜି କା ଲୋକଙ୍କର ମାନେ ମେଣ୍ଟାଲିଟି ସେୟା ଦେଖୁନ ଏବେ ଯେତିକି ଜିନିଷ ହଉଛି ବି ମାନେ ସେମିତି ହିଁ ହଉଛି ତାପରେ ଆମ ଘରେ ଏବେ ଯେତେବେଳେ ସବୁ ସବୁ ସାର୍ ମାନେ ପାରିପାର୍ଶକ ଜିନିଷ ସବୁ ଜିନିଷ ଯେତେବେଳେ ଦେଖୁଛୁ ବା ତାଆ ମାନେ ଇଚ୍ଛା ହଉନି ଅଠେଇଶ ବର୍ଷ ମଧ୍ୟରେ ମାଣ ଛାଡ଼ିଲି। ଉଁ ଘରେ ବୁଝିଲେ ନାଇଁ ବାହାଘର ଭିତରେ ଯୋଣ ନିଜ ଗୋଡ ଇଚଛାଛି କୋଡ଼ିଏ ବର୍ଷଛୁଆ ଆ ତ ଚାକିରି ପାଇବା କଷ୍ଟ ମୁ କରେ ତ କଷ୍ଟ ହଉଚି। ଚାକିରି ହିଁ କରିବି ଏକୁଟିଆ ରହିବି ମତେ କାହାକୁ ବା ବାହାଘର ହବାର ନାହିଁ। ମାନେ ଏତିକି ସଂସାର ଜଞ୍ଜାଳ ନେବାର ନାହିଁ ସତ କଥା ମତେ କେବଳ ଚା କିରି ସେଇଥିପାଇଁ ହିଁ ଦରକାର ତା ତାକୁ ମୋ ବାପା ମାଙ୍କ ପାଖରେ ରହିପାରିବି ମୁଁ କିଛି କରିପାରିବି। ମୁଁ ଭୁବନେଶ୍ୱର ବି ରୁହନ୍ତିନି ହୁଁ କିନ୍ତୁ ମାନେ କଣ କହିଲ ଗାଁ ରେ ଏକ୍ଚୁଲୀ ପଢାପଢି ପାଇଁ ଟିକେ ଏତିକି ମାନେ ସୁବିଧା ନାହିଁ। ମାନେ ଟିକେ ବର୍ଷା ହେଇଥିବ ନେ ଟିକେ ବର୍ଷା ପାଗ କରିଦେଲା ମାନେ ବି ଲାଇନ କାଟିଦେବେ। ଅଁ ତାପରେ ସେ ଯୋଉ ଦି ତିନି ଦିନ ପର୍ଯ୍ୟନ୍ତ ଲାଇନ ଆସିବନି ତାପରେ ନେଟ୍ ନେଟୱର୍କ ଆସିବନି ଫୋନ ରେ କିଛି ଚାଲିବନି। ତ ସେଥିପାଇଁ ବାଧ୍ୟ ହେଇକି ରହିବାକୁ ପଡୁଛି ଭୁବନେଶ୍ଵରରେ ନହେଲେ ଭୁବନେଶ୍ଵରରେ ରହିବାର କିଛି ରିଜିନ ନାହିଁ। ଖର୍ଚ୍ଚ ଅଧିକ ନା। ଖାଲି ଘରେ ରୁମ୍ ରେ ହିଁ ବସିକିରି ମାନେ ମୋ ରୁମ୍ ରେ ବସିକିରି ପଢେ। ଆଉ ଏମିତି ଗୋଟେ ଥର ସପ୍ତାହକୁ ଥରେ ହିଁ ଯାଇକି ପରିବା ପତ୍ର ନେଇକି ପଳେଇ ଆସେ। ଆଉ କିଛି ନାହିଁ ମାନେ ଯଦି ହେମିତି ଦେଖିବାକୁଥାନ୍ତା ତାହେଲେ ତ ମୁଁ ଏ ପ୍ରାଇଭେଟ୍ ଯାଇକିରି କୋଉଠିବି ମାନେ ରହିପାରିବି ମାନେ ଟୁସନ କରୁଚନ୍ତି ଆଜିକାଲି ପିଲା କଣ ନାହିଁ କଣ କରୁଚନ୍ତି କିନ୍ତୁ କରିପାରନ୍ତି କିନ୍ତୁ ଚାହୁଁନି ଗୋଟେ ସବୁ ଜିନିଷକୁ ଧରିବା ଅପେକ୍ଷା ଗୋଟେ ଜିନିଷକୁ ଧର ଭଲସେ ଧର। ଯେମତି ଶେଷ ପର୍ଯ୍ୟନ୍ତ ଚାଲିବ ହ ନା ନାଇଁ।
ଆଜ୍ଞା।
ମୋର ଏଇଆ ମାନ୍‌ ନା। କି ମାନେ ସବୁ ଜିନିଷରେ ଧରି କି ଏପଟ ସେପଟ ଟିକେ ଟିକେ ଛାପୁରୁ ଛାପୁରୁ କରିବା ଅପେ କ୍ଷା ଗୋଟେ ଜିନିଷ କରିକିରି ଭଲରେ କରିବା ଭଲ ହ ନା ନାଇଁ ପଚାଶଟା ଆଇଟମ କରିଥିବ କିନ୍ତୁ କଉଥୁରୁ ସ୍ଵାଦ ନଥିବ କିନ୍ତୁ ଗୋଟେ ଆଇଟମ କରିଥିବେ ଭଲରେ କରି
ଭଲସେ କଥୁ ତାକୁ ଭଲସେ ଆରାମରେ ଖାଇ ବିି ପାରିବ।
ହଁ ଜରୁରୀ ନାହିଁ କି ପାଞ୍ଚ ଜଣ ତମକୁ କଣ କହୁଛନ୍ତି କିନ୍ତୁ ପାଞ୍ଚ ଜଣ ତ କହିବେ ତମେ କଲେ ବି କହିବ ତ ନ କଲେ ବି
କହିବ ଏମିତି ଲୋକଙ୍କ କଥା ତ ଧରିବ ତ ଲାଇଫରେ କିଛି ବି କରିପାରିବନି।
ହୁଁ ହୁଁ।
ମୁ କଥା ଯେ ଶୁଣିକି ରହିଯିବେ ଆଉ ଏବେ କିଛି ନାହିଁ। ହଁ ତ ଗୋଟେ ଜବ୍ କରିଦେଇ ଜବ ରେ ଅ ଛି ତାପରେ ଆମ ରେଲବାଇରେ ଆର ଆର ବି ରେ ଏକ୍ସାମ ଦେଇଥିଲି ତାର କିଛି ତ ଆସିନି।
ହୁଁ ମୁଁ ବି ଦେଇଥିଲି ମୁଁ ବି ଦେଇଥିଲି ସେଇଟା ଏଇ ଯୋଉ ମାର୍ଚ୍ଚ ମାସରେ ତ? ଉଁ ଅଣ୍ଡର ଗ୍ରାଜୁଏଟ ଟା ଦେଇଥିଲେ ନା ଗ୍ରାଜୁଏଟ ଟା ଦେଇଥିଲେ?
ଅନ୍ ଗ୍ରାଜୁଏଟ୍।
ଓହୋ ଅଣ୍ଡର ଗ୍ରାଜୁଏଟଟା ତାହେଲେ ସେଟା ଟିକେ ମାନେ ଡେରି ରେ ବାହାରିବ।
ହୁଁ ମୁଁ ଗ୍ରେଟ ଗ୍ରିନ ନା ଏମତି ଗୋଟେ କଣ ଅର ବିନ୍ ଏମିତି ଗୋଟେ କଣ ଡି ଡି ଡି। ଡି ଦେଇଥିଲି।
ହୁଁ ହୁଁ ହୁଁ। ହଉ ଆଉ ଏବେ ତାମାନେ ଖାଇସାରିଲେ କଣ କରିବେ ଏବେ ଖାଇ ତ ସାରିଲେଣି?
ଆଜି ସନଣ୍ଡେ। ହଁ ସଣ୍ଡେ ଆଉ ଆଜି ଆଉ ସବୁବେଳେ ତ ସୋମବାର ରୁ ଶନିବାର ଯାଏଁ ଅଫିସ ଯେହେତୁ ମେଡିକାଲ ଲାଇନ୍ କାମ ତ ଚାରିଟାଇମ୍ ବିଜି ଆଉ କାହା ସହିତ ଏତେ କଥା ହେଇପାରେନି ଆଉ ସଣ୍ଡେ ହେଲେ
ହଉ ଠିକ ଅଛି ଆଜି ଆଜି ସଣ୍ଡେ ଅଛି ତ ସମସ୍ତଙ୍କୁ ବୁଲି ବୁଲି ଫୋନ କରିକିରି ଭଲ ମନ୍ଦ ପଚାରିକି ପଚାରିକିରି ହାଲ ଚାଲ ନେଇଯାଅ ବୁଝି ବାଝି ଦିଅ। ମୁଁ ବେଶୀ ସମୟ ନେବିିନି ତମର। ମୁଁ ଏବେ ରଖୁଛି ତମେ ଫ୍ରି ହେଲେ କେତେବେଳେ ଫୋନ କରିବ ଆଉ।
ଆଜ୍ଞା ଆଜ୍ଞା ନିହାତି ଧନ୍ୟବାଦ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ଆ
ମତେ ବି